ହ୍ୟାଲୋ।
ହଁ ହ୍ୟାଲୋ।
ହଁ।
ଶୁଭୁଛି।
ହଁ ହଁ ଶୁଭୁଛୁ ତମକୁ?
ହଁ ମୋତେ ବି ଶୁଭୁଛି ଆଉ କଣ କରୁଥିଲ?
କଣ କରିବି ଶୋଇବି ତମେ କଣ କରୁଛ?
ମୁଁ ତ ଟାୟାର୍ଡ ଆଉ ଏବେ ଥିଲା ମୋର ଲାଷ୍ଟ ହଁ ଥାର୍ଡ଼ ଚେପ୍ଟର୍ ମୋର ଥିଲା ଏକ୍ଜାମ୍ ଏକ୍ସାମ୍ମ ଦେଇକି ଟିକେ ବୁଲାବୁଲି କରିକି ଟାୟାଡ।
ଓହୋ ଆଉ ଖାଇଲଣି ନା ନାଇଁ।
ନା ନା ନା ଖାଇନି ରୋଷେଇ ଚାଲିଛି। ଏବେ ଗୋଟେ ହଁ ହଁ ଗୋଟେ ସାଙ୍ଗଟେ ଫୋନ୍ କରିଥିଲା କି ନାହିଁ।
ହୁଁ।
ମାନେ ତାର କାଲି ଅଛି ତ ତ ମାନେ କେମିତି କଣ ପଢ଼ୁଛି କେଉଁଟା କେଉଁ ବିଷୟ କେମିତି କଣ ପଢ଼ୁଛି କେମିତି କଣ ଆସୁଛି। ପ୍ରଶ୍ନ ଯାକ ବୋଲି ସେ ପଚାରୁଥିଲା ମୋତେ? ହ ତାକୁ କହିଦଉଥିଲିଁ ହଁ ତାକୁ କହିଦଉଥିଲି ଆଉ କୁକୁଡ଼ା ଦେଖିବୁ ଆଉ କୋଉ କୋଉ ଗୁଡ଼ା ଆଉ ଦେଖିବୁନୁ ଯେହେତୁ ଗୋଟେ ଦିନ ଅଛି ନା।
ହଁ ଠିକ ଠିକ।
ହଁ ଏମିତିରେ ବି ତ ସେ ପୁରୁଣା ଯାକ ବି ବେଶୀ ପଚାରି ଦେଉଛି। ଏମିତି ନାଇଁ ଯେ ସେ ନୂଆ ଖାଲି ପଚାରୁଛି।
ଆଜ୍ଞା।
ହୁଁ ସବୁ ଟିକେ ଟିକେ ଦେଖିକି ଯାଇଥିବା କଥା।
ହଁ ହଁ।
ହ ଆଉ ତମର କେବେଠୁ ସରିଲାଣି ପରୀକ୍ଷା?
ମୋର ଏକ ତାରିଖରୁ ସରିଲାଣି ତ।
ହୁଁଁ କେମିତି ହେଇଛି ଭଲ ହେଉଛି।
ହଁ ଭଲ ହେଉଛି।
ହଁ ହ ହଁ ଚଳିବ ତ ମାନେ ପ୍ରଶ୍ନ ଯାଗକ ସବୁ ଠିକ୍ ଠାକ୍ ଥିଲା ନା?
ପ୍ରଶ୍ନ ଯାକ ତ ହଁ। କିନ୍ତୁ ମତେ ଟିକେ ସମୟ ହେଲାନି ସେଥିପାଇଁ ଭଲ ଲାଗିଲାନି।
ହଁ ସମୟ ତ ହଉନି ହେ। ସମୟ ତ ମାନେ କୋଉ ପିଲାକୁ ବି ହଉନି ଯୋଉମାନେ ଅଧିକରୁ ଅଧିକ ପୁରା ପ୍ରାକ୍ଟିସ୍ କରିଥିବେ ପୂରା ମାନେ ଅଧିକ ତୁମର ଯେଉଁ ଗଣିତ ଯାକ ଏଯାକ ଏଯାକ ଟାଇମ୍ ଲାଗେ ନା କରିବାକୁ।
ହଁ।
ଏ ଯୋଗ ପାଇଁ ଅଧିକ ଅଧିକ ପ୍ରାକ୍ଟିସ୍ କରିଥିବ ବୋଲି ଯାଇକି ସେଇଠି ହେବ।
ହଁ ଆଉ ଆଜି ରୋଷେଇରେ କଣ ହଉଛି ଖାଇବା ତମର?
ଆଜି ଆମର ଆଜି ଆମର ଗୋଟେ ତର ତରକାରୀ ବନା ହୋଉଛି ମାନେ କୋବି ଆଳୁ ପୋଟଳ ମାନେ ସବୁ ମିଶାମିଶି କରି କି ନା।
ହଁ ହଁ ହଁ।
ସେ ଜହ୍ନି ବି ସେ ଯେଉଁଗୁଡ଼ା ଆସୁନି କି କି ଜହ୍ନି ଚଡ଼ାଯାଉ। ଗୋଲ ହେଇକି ଯେଉଁ ଥାଉଛି।
ହଁ ହଁ ହଁ ସେଟା ତ ଜହ୍ନି କୁହାଯାଏ। ଆଛା ଆଛା ଛା ସେ ଲାଉ
ହଁ ଲାଉ ତ। ହଁ ହଁ ହଁ ସନ୍ତୁଳା ସନ୍ତୁଳାରେ ପ
ମତେ ଟିକେ ସେଟା ଉନ ମତେ ଟିକେ ମୁଁ ଟିକେ ବୁଝେ ନି ଅକ୍ଚୁଆଲି। ସେ ଲାଉ ତୁ ମୁଁ ଖାଏନି ସେଥିିରେ ଲାଉ।
ତୁମେ ଯେଉଁ ସନ୍ତୁଳା ବନାଅ ସେଇଠି କଣ ଲାଉ ପକାଅନି।
ନାଇଁ ମୁଁ ସେଥିରେ ଲାଭ ପକଉନି ଆ ମୁଁ ବୋଇତାଳୁ ଭଣ୍ଡା ଅ ଏ ଯାକ ସବୁ ଜିନିଷ ତାକୁ ସବ ପକାଏ।
ବୋଇତାଳୁ ମାନେ ସେ ଯେଉ ବଡ଼ଟା ତ ହବ ପୁରା।
ହଁ, ହଁ, ହଁ, ହଁ, କଖାରୁ, କଖାରୁ।
ଆ, ହଁ କଖାରୁ ଆଚ୍ଛା, ଆଚ୍ଛା। ହୋଉଛି ସେଇଟା ତରକାରୀ ଗୋଟେ ହେଉଛି ଆଉ ଗୋଟେ କଣ ଗୋଟେ ଭଜା କରିବେ ସେମାନେ। ଭେଣ୍ଡି ଫେଣ୍ଡିିକି କଣ ଗୋଟେ ଝୁଡ଼ଙ୍ଗ ଗୋଟେ ଭଜା ହବ।
ହୁଁ।
ଏବେ ତ ମାନେ ଲେଟ୍ ହବ ଟିକେ ଏବେ ତ ଚାଲିଛି।
ହଁ ମତେ ତ ମତେ ତ ବହୁତ ଜୋର ଭୋକ ହଉଛି କିନ୍ତୁ ରୋଷେଇ ଟା ସରୁନି ନା। ହୁଁ ଆଛା ମୁଁ ଭଉଣୀ ପଟେ
ହୁଁ, ହୁଁ ତାର ସରିଲା କି ପରୀକ୍ଷା ପତ୍ର କି ସରିଲା ତାର?
ହଁ ସରୀଲା।
ଆଚ୍ଛା ଆଚ୍ଛା ହୁଁ ହୁଁ ହୁଁ ଆଉ ତାହେଲେ ତମେ ଏଇଟା ପାଳି କରିକି ରୋଷେଇ କରୁଛ?
ହଁ ହଁ ମୁଁ ସଖାଳେ କରି ଦିଏ। ସେ ସନ୍ଧ୍ୟା ରେ କରି ଦିଏ।
ହୁଁ ଠିକ୍।
ହୁଁ ଜଣ ଜଣଙ୍କର ପାରିବିନି ମାନେ ଏମିତି କି ସଖାଳେ ସଖାଳେ ବାସନ ଧୋଇକି ଗ୍ୟାସ ପୋଛିକି ରୋଷେଇ କରିକି ହେଲା ଏତିକି ଏତିକି କରିକି ଝାଡୁ କରିବାକୁ କେତେ ସମୟ ଲାଗିବ ପାଞ୍ଚ କେତେ ମିନିଟ୍ ଲାଗିବ କହୁନୁ ସେ ପାଞ୍ଚ ମିନିଟ ବି ମୁଁ ମାନେ କରି ପାରୁନି ଆଉ ମତେ ମାନେ ହାଲିଆ ଲାଗୁଚ ନ ହେଲେ ନହିଁ ତ ସମୟ ହଉନି ଏମତି କିଛି ଗୋଟେ ତ ହଉଛି। ଆଉ ମୁଁ ପଢ଼ିପାରୁନି।
ମୁଁ ବି ହେ ମୁଁ ବି ତିନିଥରର ରୋଷେଇ ନା ଦିନକୁ। ତ ଗୋଟେ ଥର ଏକା ନେଇଯାଉଛି ମୁଁ। ସେ ବାସନ ଫାସନ ନ ମାଜ ରୋଷେଇ କର ମାନେ ଗୋଟେ ଟାଇମ କରିଦଉଛି। ଆଉ ଯେତେବେଳେ ବି ଗୋଟେ ଟାଇମ ଯେତିକି ପଡ଼ିବ ସେଇଟା ସେତିକି କରିଦେଉଛି। ଆଉ ବାକି ମାନେ ଉ ଦେଇ ଦିଆହେଇଛି ଯିଏ ଯେତେବେଳେ କରିବେ। ଜଣେ ଜଣେ ହେଲେ ଏତେ ସାରା ଲୋକଙ୍କ ପାଇଁ ହାଲିଆ ହେଇଯିବ ଜଣେ କରିପାରିବନି।
ଫୁଣି ଖାଲି କଣ ସେ ଗୋଟେ କାମ। ଖାଲି ରୋଷେଇ କାମ କି ଖାଲି ତାର ତା ବାଦ ଆହୁରି କାମ କେତେ ଥାଉଛି ହୁଁ ପାଣି ରଖିବ ଅ ସବୁ ଝାଡୁ ମାନେ ବାହାରେ ସବୁ ଝାଡୁ କେତେ କାମ ଖାଲି ଗୋଟେ କାମ ନୁହଁ। କାମ କରି କାରି
ଠିକ୍ ସେଇଟା ପୁଣି କଣ ଗୋଟେ ଦିନର?
ସବୁଦିନ, ସବୁଦିନ ନିତ୍ୟ କର୍ମ ସେଟା ଭଳିଆ ଲାଗେ।
ନିତ୍ୟକର୍ମ ସେଇଟା ସେଥିରେ ପୁଣି ସବୁଦିନ ତମେ ସଖାଳେ କଣ ବନେଇବ ରାତିରେ କୋଉଟା ବନେଇବ ତାର ଗୋଟେ ରହିବ। ନାଇଁ କି ମାନେ କଣ ରହିବ ଖାଇବା କେତେବେଳେ କଣ ରହିବ।
ପରିବାରଟା ଚଲେଇବା ପାଇଁ ଏକ୍ଟା ଯୁଆଚୁଲି ଯୋଉମାନେ ଚଲୁଛନ୍ତି ବହୁତ ମାନେ ଉ ବହୁତ କଷ୍ଟ ଜାଣିଛ ନା ସବୁ ଜିନିଷ ବୁଝିବାକୁ ପଡିବ। କାହାର ଦେହ ଖରାପ ହେଲା କଣ ରୋଷେଇ ହବ। ପଇସା ଅଛି ନା ନାଇଁ ସବୁ କିଛି ସମ ସେ କେମିତି ଅଛନ୍ତି ମାନେ ସବୁ ସବୁ କିଛି ତ ମାନେ ବୁଝିବାକୁ ପଡ଼ିବ ଆଉ।
ହଁ ସେଇଆ ଠିକ୍ ଠିକ୍। ହଁ, ସେମିତି ତ ଚାଲିବ ଆଉ କଣ କରିବା। ହୁଁ ହୁଁ ତମେ ଏଇଟା ଖାଉଖାଉ ତାହେଲେ କେତେ ଲେଟ୍ ହେବ ତମର?
ଆଉ ଲାଗି ଯିବ ଦଶ ବ ହଁ ଦଶ ପନ୍ଦର ମିନିଟ୍ ଲାଗିବ ଏବେ ସେ ଭଜା ବସେଇଛି ତ।
ହୁଁ ହୁଁ ସନ୍ଧ୍ୟାରେ ଯାଇକି ଖାଇ ଦେଇଥାନ୍ତ କଣ ଗୋଟେ ଭୋକ ଜୋରରେ ଲାଗୁଛି ବୋଲି।
ସନ୍ଧ୍ୟାରେ ନାଇଁ ଆଉ ଖାଇନି କିଛି ତ ସେଥି ମତେ ଭୋକ ଲାଗୁଛି।
ଉଁ କେତେବେଳେ ଆସିଲ କି ତମ ଘରକୁ?
ମୁଁ ସାତଟାରେ ଆସିଲି। ମୁଁ ଆଜି କମ୍ ଟିକେ ଖାଇବା ନେଇଯାଇଥିଲି ବୋଧେ ନା କଣ? ମତେ ଆଉ ମାନେ ମତେ ଚାରିଟା ରୁ ହିଁ ଏତେ ଭୋକ ହଉଛି। ବହୁତ କଷ୍ଟରେ ମାନେ ପଢିଲି ମୁଁ। ଛଟା ଯାଇଁ ଆଉ ସମ୍ଭାଳି ପାରିଲିନି ପଳେଇ ଆସିଲି।
ହଁ ହଁ ହଁ। ମୁଁ ତ ଗଲି ସେଇଠି। ପରୀକ୍ଷା ସରିଲା ତାପରେ ମୁଁ ଘର ମୁଁ ସେପଟୁ ଚାଲି ଚାଲି ପଳେଇ ଆସିଲି ହେଲା ସାହିଆଡ଼ୁ।
ହଁ ହଁ।
ପଳେଇ ଆସିଲି ତାପରେ ସେ ସାଙ୍ଗଟା ଫୋନ୍ କଲା ତାର ବି ଆଜି ଥିଲା କି ନାହିଁ।
ହଁ।
ତାର ଆସିଲୁ ମାନେ କେମିତି କଣ ହେଇଛି କେମିତି ସେଇଟା ଟିକେ ଡିସକସ୍ କଲୁ ତାପରେ ସେ କହିଲା ଆଉ ଚାଲେ ନହେଲେ କଣ ଗୋଟେ ଖାଇକି ଆସିବା ଭୋକ ଲାଗୁଛି ବୋଲି ସନ୍ଧ୍ୟାରେ।
ହୁଁ।
ତାପରେ ଘଲୁ ସେଇଠୁ ତ ଗଲୁ ଖାଇଲୁ ଦିଇଟା ଜାଗାରେ ତାପରେ ଏମତି ବୁଲି ବୁଲିି କି ଘରକୁ ଆସିଲା ବେଳକୁ ମୁଁ ପୁରା ମୋର ହେଇଗଲା ମାନେ ଆଠଟା ପାଖାପାଖି ହେଇଗଲା ଆମର ଟାଇମ୍।
ହଁ ହଁ ହଁ।
ସେଥିରେ ପୁଣି ଗରମ, ଆଜି ପୁଣି ସେଠେ ସବୁ ଠିକ୍ ଠାକ୍ ଥିଲା। ମାନେ ଯାହାବି ଅଛି ସିଷ୍ଟମ୍ କମ୍ପ୍ୟୁଟର ଯାକ କିନ୍ତୁ ବେଳେବେଳେ ହୁଁ କରେଣ୍ଟ ପଳଉଛି କି ନାଇଁ ମଝି ମଝିରେ।
ହଁ।
ସେଟା ଏକା ବଡ଼ ବିରକ୍ତ ଲାଗିଯାଉଛି ପୁରା ଫ୍ୟାନ୍ ବନ୍ଦ ହେଇଯାଉଛି।
ହଁ ମଝିରେ ପଳେଇଥିଲା ଚାରଟା ବେଳକୁ ନା କଣ? ତା ପରେ ତା ପରେ ପଳେଇଥିଲା ହଁ। ହଁ ଯାଇଛି ଯାଇଛି ହଁ ଦି ଥର ଦିଥର ପାଖାପାଖୀ ଯାଇଛି।
ସେଇଆ ଏକା କେନ୍ତି ଲାଗି ଯାଉଥିଲା ଯେ ସେ ଭିତରେ ସବୁ ଆଡୁ ପୁରା ଇଏ ହେଇକି ଅଛି ନା ସେ ଯୋଉ ରୁମ୍ ଟା।
ହଁ।
ତା ସେ ଝରକା ଯାକ ଅଛି ଯେ ହେଲେ ବି ଝରକାକୁ ଲାଗିକି ତ ପୁଣି ହରୁନ୍ଧି ହେଇକିନା ଝରକା ଅଛି ପୁଣି ସେଠି ରୁମ୍ ଅଛି ନା ସେଥିରେ ଝରକା ଥାନ୍ତା ଆଉ ଖୋଲା ପଡ଼ିଆ ଥାଆନ୍ତା ମାନେ ଏପଟେ ବେଲେ କିଛି ଲାଗନ୍ତାନି ସେଟାରେ। ଏତେ ଗରମ ଲାଗନ୍ତାନି।
ହଁ। ଆଉ ରଜ ଖେଳିଲ ନା ନାଇଁ? ରଜ ଦୋଳି, ରଜ ପାଳନ କଲ ନା ନାଇଁ।
ରଜ ଏଥର ମୁଁ କରିନି ଆଉ ଗଲାଥର କରିଥିଲି। ଏଥର ଯାଇନି ତ ଗାଁକୁ। ହୁଁ ହୁଁ ତମେ ଯାଇଥିଲ?
ମୁଁ ହଁ ଯାଇଥିଲି।
ଓହୋ। ଉଁ ବଢ଼ିଆ ସେ ହେଇଗଲା ସବୁ।
ନାଇଁ ହେଇନି କିଛି।
ଓହୋ ମାନେ
ମାନେ ଉଁ ଉଁ ପାଳନ କରିନି ।
ହୁଁ ହୁଁ ହୁଁ ହଉ ଆର ବର୍ଷ କରିବ ନହେଲେ ଆଉ।
ହଁ ଆର ବର୍ଷ କରିବା ଆଉ।
ହୁଁ ହୁଁ। ଏଥର ମାନେ କଣ ଇଛା ହେଲାନି ନା ଏ ପାଗ ଦେଖିକି ନା କଣ ନା ପରୀକ୍ଷା ପାଇଁ?
ଏଥିରେ ବି ବର୍ଷା ହଉଥିଲା ସବୁଦିନ ବର୍ଷା। ମାନେ ରଜ ଟାଇମରେ ସବୁଦିନ ବର୍ଷା ହେଲା ନା ଆଉ ସେଥିପାଇଁ ଇଚ୍ଛା ହେଲାନି।
ପ୍ରାୟ ହ ତାହେଲେ ସବୁ ସରିଗଲା ନା ମାନେ ସେ ବସୁମତୀ ସ୍ନାନ ଯୋଉ?
ହଁ ହଁ ସବୁ ସବୁ ସବୁ ସରିଗଲାଣି ହଁ ଏବେ ଆଉ ଆଗକୁ ଆସୁଛି ମାନେ ପର୍ବ ରଥଯାତ୍ରା ଆସିବ। ହୁଁ ଏବେ ସାଙ୍ଗେ ସାଙ୍ଗେ ତ ରଥ ହଁ ଜୁଲାଇ ରେ ରଥ ଯାତ୍ରା। ତାପରେ ରାକ୍ଷୀ ଆସିବ ତାପରେ ଗଣେଶ ପୂଜା ଆସିବ।
ନୂଆଖାଇ। ଏବେ ତ ଲାଗିବ ଆଉ, ଏ ବର୍ଷା ତ ଷ୍ଟାର୍ଟ ହବ ଛାଡିବ ତାପରେ ତ ପର୍ବପର୍ବାଣିୀ ଲାଗିବ। ଆଉ ଗୋଟେ ପରେ ଗୋଟେ।
ଗୋଟେ ପରେ ଗୋଟେ କେତେ ଜଲଦି ବର୍ଷା ଟା ସରିଯିବ କିଛି ଜଣା ପଡିବନି ନା ନାଇଁ।
ଠିକ ଖାଲି ଗାଁକୁ ଯାଇପାରିଲେ ହେଲା। ସବୁ ଯାଗ ଆଟେଣ୍ଡ କରିବା ପାଇଁ।
କଣ ସେ ବ୍ ସବୁ ମାସରେ ତ ପର୍ବପର୍ବାଣି ଆସୁଛି ଆଉ ନା ନାଇଁ? ମାସକୁ ମାସ ମାସକୁ ମାସ ପର୍ବପର୍ବାଣିୀ ଆସିବ। ଆଉ ହଁ। ଆଉ ସରି ଯିବ ବର୍ଷା ଟା ଆଉ।
ହୁଁ ନୂଆଖାଇ। ନୂଆଖାଇ ତାପରେ ଦଶହରା। ଦଶହରା ସରୁ ସରୁ ତ ହେଇଯାଉଛି ନା ଅକ୍ଟୋବର ପାଖାପାଖି ହେଇଯାଉଛି। ତାପରେ ତ ବର୍ଷା ବି କମି କମି ଯାଉଛି ସେ ଲାଷ୍ଟ ଆଡ଼କୁ। ସିଦା,
ଶୀତ ଦିନ ଆସିବ ବହୁତ କଷ୍ଟ ଲାଗିବ।
ହୁଁ ଶୀତ ଦିନ ଟା ମୋତେ ବଢିଆ ଲାଗେ। ଶୀତ ଦିନ ହିଁ ବଢିଆ। ଖରାଦିନେ ଏତେ ଖରା ଯେ ଅସମ୍ଭାଳ। ବର୍ଷା ଦିନ ତ ଜମା ପସନ୍ଦ ନାହିଁ।
ହଁ ଖାଲି କାଦୁଅ।
ହଁ।
ହଉ ହଉ ଠିକ ଅଛି ମୁଁ ଯାଉଛି ନହେଲେ ଖାଇବି ପିଇବି।
ହଁ ହଉ ଠିକ୍ ଅଛି। ହଁ ହଁ ହଁ।
ହୁଁ